ହ୍ୟାଲୋ। ନମସ୍କାର ସାର୍।
ଶୁଭ ସକାଳ କେମିତି ଅଛନ୍ତି?
ଭଲ ଅଛି ଆପଣ କଣ କରୁଛନ୍ତି?
ମୁଁ ସକାଳୁ ଉଠିଲି ମୋ ନିତ୍ୟ କର୍ମ ସାରି ବ୍ୟାୟାମ କରିକି ଟିକେ ଖରା କୁ ଆସିଲି ଏବେ ଆଉ ଟିକେ ସମୟ ହେଲା ଆଉ।
ହୁଁ। ହଁ ମୁଁ ବି ସକାଳୁ ଉଠି ମୋର ମାନେ ମୁଁ ଟିକେ ସବୁଦିନ ସକାଳୁ ମେଡିଟେସନ କରେ ପ୍ରଣାୟାମ କରେ। ଏବେ ଟିକେ ଦେହ ଭଲ ନାହିଁ ତ ସେଥିପାଇଁ ମାନେ ମୋର ବ୍ୟାୟାମ ଟା କରେନି ଆଉ ଟିକେ ଧ୍ୟାନ ରେ ବସ ଥାଏ ଆଉ ଭଲ ଲାଗେ ଟିକେ ସକାଳୁ ତାପରେ ମୋର ନିତ୍ୟକର୍ମ ଶାରୀ ମୁଁ ପୁଣି ଜଳଖିଆ ବ ମାନେ ବନେଇ ସାରିଛି ଏବେ। ଆଉ ଆପଣ ଭଲ ଅଛନ୍ତି?
ହୁଁ ଭଲ ଅଛି।
ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ବି ସମସ୍ତେ ଭଲ ଅଛନ୍ତି। ସ୍ୱାସ୍ଥ୍ୟ ଅବସ୍ଥା ସମସ୍ତଙ୍କ ବି ଭଲ ଅଛି। ଆପଣଙ୍କ ଘରେ?
ହଁ ଆମ ଘରେ ବି ଭଲ ଅଛନ୍ତି ଟିକେ ମାଙ୍କ ଦେହ ଟିକେ ସୁସ୍ଥ ନାହିଁ। ନାହିଁ ତ ସେ ତାଙ୍କୁ ଟିକେ ଏମିତି ଥଣ୍ଡା ଜର ଭଳି ହେଇଛି।
ହୁଁ ଏବେ ଦେଖନ୍ତୁ ପାଣିପାଗ ର ପରିବର୍ତ୍ତନ ହଉଛି। ସେଇଟା ବି ଗୋଟେ ଏବେ ଥଣ୍ଡା ଜର ସମସ୍ତଙ୍କୁ ଲାଗି ରହିଛି।
ହଁ।
ବର୍ଷା ହଉଥିବ ଖରା ହେଇଯାଉଛି ଖରା ହଉଛି ବର୍ଷା ହେଇଯାଉଥିବ ତ ଜଳବାୟୁ ର ପରିବର୍ତ୍ତନ ବି ହଉଛି। ଯାହାଦ୍ୱାରା କି ଆଜ୍ଞା ମୌସୁମୀ ଆସେ ଗଲାଣି କିନ୍ତୁ ଦେଖନ୍ତୁ ରଜ ପରେ ବର୍ଷା ହବା କଥା।
ହଁ କିନ୍ତୁ ଏଥର ବିଳମ୍ବ ହେଇଯାଇଛି ବର୍ଷା ହେବରେ ଆଉ।
ହଁ।
ତ ଗରମ ଏତେ ଜୋର ହେଇଯାଉଥିଲା ନା ମାନେ ଯେତେବେଳେ ସାଙ୍ଗେ ସାଙ୍ଗେ ବର୍ଷା ବର୍ଷା ଟା ପଡିଗଲା ସେ ଗରମ ହାୱ ଟା ଆସିକି ଆହୁରି ଦେହ ଖରାପ ହେଇ ଯାଉଛି। ତମେ ଏବେ ତ ଏ ସେ ବି ମାନେ ଉ ଗ୍ରୀଷ୍ମ ଗଲା ବର୍ଷା ଆସିଲା ଆଉ ଥରେ ହିଁ ମାନେ ଦେହ ଖରାପ ହବ। ଏତେ ଋତୁ ପରିବର୍ତ୍ତନ ହଉଥିବ ଏପଟେ ଶରୀର ବି ତାର ପରିବର୍ତ୍ତନ ନଉଥିବ।
ନିହାତି ରୂପରେ। ଏବେ ତ ବର୍ଷା ବି ଠିକ ରେ ହଉନି କାରଣ ଉଁ ଚାଷ ବି ଠିକ ରେ ହେଇପାରୁନି ବର୍ଷା ଠିକ ହଉନି କେତେବେଳେ ବର୍ଷା ହଉଛି କେତେବେଳେ ଖରା ହଉଛି ତ ଚାଷୀ ମାନେ ବି ହଇରାଣ ହଉଛନ୍ତି ଏବେ।
ହଁ ଜଙ୍ଗଲ ଯେହେତ ତୁ କାଟି ଚାଲୁଛନ୍ତି ମାନେ ସେଇ ଭଳି ଆଗ ଭଳି ଆଉ ନାହିଁ ଗଛ ଆଉ ତ ବର୍ଷା ବି ହବ କେମିତି ଆମେ ପରିବେଶ ଟାକୁ ଆଉ ଧୀରେ ଧୀରେ ମାନେ ଯେତିକି ରହିବା କଥା ଜଙ୍ଗଲ ସେତିକି ନାହିଁ। ତ ସେଥିପାଇଁ ଧୀରେ ଧୀରେ ବର୍ଷା ବି କମିଗଲାଣି। ଆଉ ଠିକ ଭାବରେ ସେଥିପାଇଁ ଚାଷ ବି ହଉନି।
ନାଇଁ ଏବେ ତ ଦେଖନ୍ତୁ ଯେମିତି କହିଲେ ଗଛ କାଟୁଛନ୍ତି ଗଛର ମାଫିଆ ବି ବହୁତ ବୃଦ୍ଧି ପାଇଲେଣି ତ ତା ପାଇଁ ବନ ବିଭାଗ ବି ସଜାଗ ଅଛି ତ ସେ ଗଛ ଗଛ କାଟିବା ରୋକିବା ସହ ନୂତନ ଗଛ ରାସ୍ତା କଡରେ ବି ବୃକ୍ଷରୋପଣ କରୁଛନ୍ତି।
ହଁ ବୃକ୍ଷରୋପଣ ଚାଲିଛି କିନ୍ତୁ କଣ କରୁଛନ୍ତି କି ଚାରିଆଡେ ଘର ବି ହେଇଯାଉଛି ମାନେ ଗଛର କାଟିବା ଟା ଅଧିକ ମାତ୍ରା ରହୁଛି। ଲଗା ବି ହଉଛି କିନ୍ତୁ ଆଗ ଭଳି ସେତିକି ଆଉ ଜଙ୍ଗଲ ଟା ନାହିଁ। ତ ସେଇ ପରିମାଣରେେ ବର୍ଷା ଟା ବି ହେଇପାରୁନି ଯଦି ସେଇଟାକୁ ଆଉ ଟିକେ ସରକାର ଦେଖିବେ ଆହୁରି ଭଲ ସରକାର ବି ବହୁତ କିଛି କରୁଛନ୍ତି କିନ୍ତୁ ଆଉ ଟିକେ ତା ଉପରେ ନେଲେ ଆହୁରି ଭଲ।
ନିହାତି ଆପଣ ଯେମିତି କହିଲେ ସରକାର ଧ୍ୟାନ ଦଉଛନ୍ତି। ଏହା ପାଇଁ ସଚେତନତା ଶିବିର ବି ବହୁତ ସାରା ହଉଛି। ଯାହାଦ୍ୱାରା କି ଲୋକ ସ୍ ଚେନ ଲୋକ ସଚେତନ ବି ହେଲେଣି ଏବେ ଯେହେତୁ ଜାଗାର ସଟେଜ ହଉଛି ଲୋକଙ୍କ ସଂଖ୍ୟା ବେଲେ ଜନସଂଖ୍ୟା ବୃଦ୍ଧି ହଉଛି ତା ପାଇଁ ବି ସେ ଗୋଟେ ମୁଖ୍ୟ କାରଣ କାରଣ ରହିବା ପାଇଁ ବି ଦରକାର ଆପଣଙ୍କର ନୂଆ ନୂଆ କୋଠା ମା କିଛି କମ୍ପାନୀ କିଛି ଉ ବେଲେ ସେଟାରେ ରହି
ଖାନା ଗୁଡିକ ତ ବନା ହଉଛି। ଚାରିଆଡେ ସେଇଥିପାଇଁ ମାନେ ଲୋକ ସଂଖ୍ୟା ବୃଦ୍ଧି ପାଇଁ ସେଇ ଲୋକ ସେ ଲୋକ ଗୁଡାକ ପୁଣି ତା ମାନେ ସେମାନେ ବି କଣ କରିବେ ବେକାରୀ ସମସ୍ୟା ସେଥିପାଇଁ ବଢି ବଢି ଚାଲୁଛି ବି ଅତ୍ୟଧିକ ଲୋକ ପାଇଁ ବି ସେଇଆ ହଉ। କିନ୍ତୁ ସରକାର ବି ସବୁ ପ୍ରକାର କରିଚାଲିଛନ୍ତି। ତୁ କଣ କରିବୁ?
ପ୍ରଚେଷ୍ଟା କରୁଛନ୍ତି ଆମେ ଯୁବପିଢି ଯଦି ଆମେ ତା ଉପରେ ଧ୍ୟାନ ଦବା ଆମେ ଲୋକଙ୍କୁ ଯାଇକି ବୁଝ୍ ବୁଝେଇବା ସେଇଟା ବି ଗୋଟେ ଭଲ ଇଏ ହବ ତା ଯ ଯେହେତୁ ଆମେ ଯେନଜି ଦୁନିଆ ଲୋକଙ୍କୁ ସଚେତନ ପାଇଁ ଆମେ ପ୍ରଥମେ ଏଇ ହେଲା ୱାଟ୍ସସପ ରହିଲା କି କିଛି ସୋସିଆଲ ମିଡ଼ିଆ ପ୍ଲା କରି ଆମେ କିଛି ଇଏ ପୋଷ୍ଟ ବି ରହିପାରିବା ସେଇଟା ବି ଗୋଟେ ରହିଲା ତାର ଫଣ୍ଡା
ନିହାତି ଭାବରେ
ବ ଟିକେ ତାକୁ ଜଲଦି ନିଜର କରିହବ ଇଏ ଅ ଯୁଦ୍ଧ କରିବାକୁ ଚେଷ୍ଟା କରିବେ।
ଆମେ ଯେତିକି ସଚେତନ ହବା ମାନେ ଆମେ ପ୍ର ଥମେ ନିଜେ ହେଲେ ଅନ୍ୟ ମାନଙ୍କୁ ଶିଖେଇ ପାରିବା। ଆମେ ପ୍ରଥମେ ନିଜକୁ ଠିକ କରିବା ଦରକା କାର ତାହେଲେ ଧୀରେ ଧୀରେ ସମସ୍ତେ ଠିକ ହେଇପାରିବେ।
ଆଜ୍ଞା। ଲ କହିଲେ ପାଣିପାଗ ପାଇଁ ତ ଚାଷୀ ମାନେ ବି ହଇରାଣ ହଉଛନ୍ତି ଚାଷୀ ମାନଙ୍କର ଆହସ୍ୟ ବହୁତ ଲା ବେଳକୁ ଅସୁବିଧା ରହୁଛି। ଯେମିତି ଚାଷୀ ଯାହା ହଉଛନ୍ତି ଆମ ଦେଶର ଅନ୍ନଦତା କହିଲେ ନସରେ ତ ସେମାନଙ୍କର ଆମକୁ ଖାଦ୍ୟ ନିଶ୍ଚ ବି ଯୋଗାଇଦଉଛନ୍ତି ଚାଷ କାମ ତ ଆଜିକାଲି ପ୍ରାୟ ଲୋକ ଚାଷ କରିବା ପାଇଁ ଆଉ ଇଛୁକ ହଉନାହାନ୍ତି।
ହୁଁ।
ଆଉ ସେଇଟା ବି ଗୋଟେ ଚାଷୀ ମାନଙ୍କ ଚାଷ ପାଇଁ ଅସୁବିଧା ଆସିଲାଣି ତା ସହିତ ଆମର ଲା ଆମ୍ ଆମ୍ ଆମର ଅ ବନ୍ୟା ବାତ୍ୟା ପ୍ରାକୃତିକ ବିପଯ୍ୟୟ ଯାହା ହଉଛି ଚାଷୀ ମାନେ ଯୋଉମାନେ ଚାଷ ବି କରୁଛନ୍ତି ସେମାନଙ୍କର ଗ
ତାଙ୍କର ବହୁତ କ୍ଷତି ବି ହଉଛି ନା ମାନେ ଏବେ ଯଦି ଠିକ୍ ଭାବରେ ବର୍ଷା ନହେଲା ତାହେଲେ ଦ ଦରିଦ୍ରତା ଗୋଡେଇବ ମାନେ ଏଇ ଆଉ ତ ସେଥିପାଇଁ ଏମିତି ହଉଛି ତାଙ୍କର ସେମାନେ ବି ସେଥିପାଇଁ କଣ କରୁଛନ୍ତି ଧୀରେ ଧୀରେ ଆଉ ଇଛୁକ ହୋଉନାହାନ୍ତି। ଯାହାବି ଋଣ ନେଉଛନ୍ତି ବ୍ୟାଙ୍କରୁ ଉଁ ମାନେ ସେଇଟାକୁ ସେମାନେ ସୁଝି ପାରୁନାହାନ୍ତି ତ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ବି ହଉଛନ୍ତି ଆଉ ତ ସେଥିପାଇଁ ମାନେ ମରୁଡି ସ ସମସ୍ୟା ବି ଆସି ଯାଉଛି ଏପଟେ ବନ୍ୟା ହେଲା ମାନେ ମରୁଡି ହେବ ଠିକ ଭାବରେ ତ ବର୍ଷା ନହ ନହେଲେ ଏଇ ସବୁ ଦେଖାଦବ ତ ପ୍ରକୃତିକୁ ଆମେ ଯେତିକି ଭଲ ପାଇବା ସିଏ ବି ଆମକୁ ତାର ଦଶ ଗୁଣ କରିକି ଫେରେଇବ
ଆଜ୍ଞା
ଉ ଯେତିକି ଭଲ ଭାବରେ ତାକୁ ନବା ସେଇ ବି ଠିକ ଭାବରେ ଆମକୁ ଦବ ଆଉ
ହୁଁ ଆପଣ ଯେମିତି କହି ଯାଉଛୁୁ କୃଷି ରଣଟା ଭାର ବଢି ଯାଉଛି ଯେ ଗୋଟେ ଲୋକ ଚାଷ କରଛି ଚାଷ ଆପଣ ଯୋଉ ମ ବଜାର ଯାଇକି ଜିନିଷଟା ବିକିବ ତାର ବଜାରର ମୂଲ୍ୟ ତାକୁ ଠିକ ରେ ମିଳୁନି ମୂଲ୍ୟ ର ଯୋଉ ଅସ୍ଥିରତା ହଉଛି ଉଁ ସେମ ବୋଲେ ଆଜି ବିକି ଥିବ ଗୋଟେ ଜିନିଷ କାଲି ପୁଣି କମ ବଢି ଯାଉଛି ତ ସେଇଟା ବି ଗୋଟେ ଅସୁବିଧା ଯୋଉ ଲୋକ ଋଣ କରିକି ଉଁ କରିଛି ଚାଷ କରିଛି ତ ତା ପାଇଁ ସେଇଟା ଗୋଟେ ବଡ ଅସୁବିଧା ଋଣ ଯିଏ କରୁଛି ସବୁ ଫେସ କରୁଛି ତ ସେଇଟା ବି ଗୋଟେ ଇଏ ଯଦି ବ୍ୟାଙ୍କ ଋଣ ର ହାର ଟା କମିଯାଆନ୍ତା କି ବ୍ୟାଙ୍କରୁ ଟିକେ ଛାଡ୍ ହେଇ ପାରନ୍ତା ତ ଏଇଟା ଗୋଟେ ଚାଷୀ ପାଇଁ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି
ହଁ ସେଇଟା ଠିକ କହିଲେ ଆପଣ ନିହାତି ଭାବରେ ମାନେ ତାଙ୍କୁ ତାଙ୍କୁ ଆମ ମାନେ ଚାଷୀ ମାନଙ୍କର ଋଣ ଛାଡ଼ଟା ଟିକେ ଅଧିକ କଲେ ତା ସେମାନେ ଆଉ ଟିକେ ପ୍ରୋତ୍ସାହିତ ହେବେ କୃଷି ଉପରେ ଧ୍ୟାନ ଦେବେ ଆଉ ସେମାନେ ଯେହେତୁ ଯେତେ ଋଣ ଆଣିକି କରିଥାନ୍ତି ତାଙ୍କ ମାନେ ପିଲାମାନଙ୍କ ପାଠ ପଢା ବି ବହୁତ ଅସୁବିଧା ସୁବିଧା ହେଇଥାଏ ତ ଯଦି ଚାଷ ଠିକ ଭାବରେ ନହେଲା ସେମାନେ ବି ଅସୁବିଧାର ସମ୍ମୁଖୀନ ହଉଛନ୍ତି! ଏପଟେ ତାଙ୍କ ଛୁଆ ଗୁଡାକ ପ ପଢା ପଢି ବି ଠିକ ଭାବରେ କରି ପାରୁନାହାନ୍ତି ପଇସା ତ ସମସ୍ତଙ୍କୁ ଦରକାର ନା ପଇସା ତ ଠିକ ଭାବରେ ରହିଲେ ସେମାନେ କିଛି ଆଗକୁ ବି କରିପାରିବି ସେଥିପାଇଁ ଧୀରେ ଧୀରେ ତ ତାଙ୍କର ମାନେ ଆଉ କୃଷି ପ୍ରତି ସେତିକି ଉତ୍ସାହ ରହୁନି
ଠିକ କହିଲେ ଆଉ ଗୋଟେ କହିଲେ ଆପଣ ଯୋଉ ଆକସ୍ମିକ ବର୍ଷା ହେଲା ଅନିୟମିତା ବର୍ଷା ହେଲା ପ୍ରାକୃତିକ ବିପର୍ଯ୍ୟୟରେ ତାଙ୍କର ବହୁତ ସାରା କ୍ଷୟକ୍ଷତି ହଉଛି ସେ ଚାହିଁବେ ସମସ୍ତେ ଫସଲ ବୀମା ଯଦି ଗୋଟେ ଗୋଟେ କରିଦିଅନ୍ତେ ସମସ୍ତେ ପ୍ରଚଣ୍ଡ ହେଇକି କିଛି ପରିମାଣରେ ତାଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେଇଯାନ୍ତା କଣ ସେ ସେଠି କିଛି ଲୋନ ଆଣିନି କିଛି ନିଜର ସଞ୍ଚିତ ରାଶିରୁ ମିଶେଇକି ଚାଷ କରିଥିବେ ଯଦି କିଛି ପ୍ରାକୁୃତିକ ବିପର୍ଯ୍ୟୟ ହେଲା ତାହା ହେଲେ ସମ୍ପୂର୍ଣ୍ଣ ରୂପେ ସେ ନଷ୍ଟ ହେଇଯାଉଛି ଯାହାଦ୍ୱାରା କି ସେମାନେ ଦାୟିତ୍ଵ ସେମାନେ ଏକା ପୁଣି ତଳକୁ ପୁଣି ପଳାଉଛନ୍ତି ତ ଯାହା ପାଇଁ କି ଚାଷୀ ଚାଷୀର ସମସ୍ୟା ଗୋଟେ ନୂଆ ରୂପ ନଉଛି ତ ଯଦି ସେମାନେ ସମସ୍ତେ କୃଷି ଋଣ କରି ବୋଇଲେ ଆମର କୃଷି ବୀମା ସମସ୍ତେ କରିବେ ତାହେଲେ କିଛି ମାତ୍ରାରେ ତାଙ୍କର ଆର୍ଥିକ
ସ୍ଥିତି ଠିକ ରହିବ ହୁଁ ଠିକ୍ କହିଲେ ଆପଣ ଏମତି ଭାବରେ ଆଉ ସେଇଭଳି ସରକାର ନେଇଛନ୍ତି ତାଙ୍କ ପାଇଁ ବି ବହୁତ କିଛି କରିଛନ୍ତି ପଦକ୍ଷେପ ନେଇଛନ୍ତି ହଉ ଆଉ ଟିକେ ଅଧିକ କଲେ ତାଙ୍କ ପାଇଁ ଠିକ ହବ ଆଉ
ତାପରେ ଏମିତି ଚାଷ କଲେ ବି ଜଳର ଅଭାବ ରହୁଛିୁ ନା ଆମେ ଯେମିତି କହିଲେ ବର୍ଷା ହଉନି ଏବଂ ଜଳ ସଂରକ୍ଷଣ ଯଦି କରିପାରିବ ସେଇଟା ବି ଗୋଟେ ଭଲ ରହିବ।
ହଁ। ଆଉ ଚାଷୀ ମାନଙ୍କ ପାଇଁ ତ ମାନେ ମାନେ ପ୍ରକୃତିର ହିଁ ଦରକାର ଜଳ ଟା ଏମିତି ନାଇଁ ଯେ ଆମେ ଏଇଠୁ ଦେଇଦବା କି ସେଇଟା ସେ ପ୍ରକୃତିର ଜଳଟା ହିଁ ଦରକାର। ସେଇ ଠିକ ଭାବରେ ଆମେ ତାକୁ ମାନେ ତ? ବ୍ୟବହାର କଲେ ସେଇଟା ଠିକ ଭାବରେ କାମ କରିବ ଆଉ।
ଆଜ୍ଞା।
ଆଉ ଗୋଟେ ବି ରହୁଛି କଣ କହିଲେ ଆମେ ଯୋଉ ଚାଷ ହଉଛି ତାକୁ ଆମେ ଆଧୁନିକ କୃଷି ପ୍ରଣାଳିରେ ଆମେ ତାକୁ ସମସ୍ତଙ୍କୁ ପ୍ରୋତ୍ସାହନ ଦବା ପ୍ରଶିକ୍ଷଣ ଦବା ତା ଦ୍ଵାରା ବି ସେମାନଙ୍କର ଉତ୍ପାଦନର
ହଁ ଠିକ କହି
ସେଇଟା ବି ଗୋଟେ ଚାଷୀ ମାନଙ୍କ ପାଇଁ ବଡ ସାହାଯ୍ୟ ହବ ବୋଲି ମୁଁ ଭାବୁଛି।
ହଁ ହଁ। ଆଜିିକାଲି ଏତେ ମାନେ ମାନେ ଆଧୁନିକ ଯୁଗରେ ବି ମାନେ ଆମେ ମୋବାଇଲ ର ଏତେ ଇଏ କରୁଛେ କିନ୍ତୁ ଆଧୁନିକ ପ୍ରଣାଳୀରେ କେମିତି କରିବା ସେଇ ସବୁ ବି ଦେଖିକି କରିବା କଥା। ଆମେ ଆମର ସୋସିଆଲ ମିଡିଆ ଟାକୁ ଯଦି ଠିକ ଭାବରେ ୟୁଜ୍ କରନ୍ତେ ଆଉ ଟିକେ ସେଇଟା ବି ଭଲ ହେଇପାରନ୍ତା।
ହୁଁ ନିଶ୍ଚିତ ରୂପେ ପ୍ରଧାନମନ୍ତ୍ରୀ କହିଲେ ଆମେ ବ୍ୟବହାର ଲୋକଙ୍କୁ ମେ ସଚେତନତା ଆଣିବା ତାଙ୍କଠୁ ଆଧୁନିକ କୃଷି ପ୍ରଣାଳୀ ବା ବୈଜ୍ଞାନିକ ଚାଷ ଯାହା ବି ରହିଲା ତାଙ୍କୁ ଯଦି ଆମେ ଠିକ୍ ମାତ୍ରାରେ ଶିଖାଇ ପାରିବା ତ ଲୋକ ଚାଷୀମାନେ ବହୁତ ଉନ୍ନତ ହେବେ। ଆଉ ଭଲ ଲାଗିଲା ଆପଣଙ୍କ ସହ କଥା ହେଇ ଆପଣ ଚାଷ ମାନଙ୍କ ପାଇଁ ଏତେ ସାହାୟ ଭାବନା ଅଛି ଆପଣଙ୍କ ମନ ଇ ଅଛି ଧନ୍ୟବାଦ ରଖୁଛି ଆଜ୍ଞା ଆଉ କେ କଥା ଆ।
ହଁ ଠିକ ଅଛି।